ହ୍ୟାଲୋ।
ଆଜ୍ଞା ଭାଇ ଜୟ ଜଗନ୍ନାଥ।
କଣ କରୁଛନ୍ତି? ହ୍ୟାଲୋ।
ହାଲୋ।
ଆଜ୍ଞା ମୁଁ କହିଲି କଣ କରୁଛନ୍ତି।
ଆଜି ଗାଁକୁ ଟିକେ ଆସିବେ ତ
ଓହୋ ଆପଣଙ୍କ ଗାଁ କୋଉଠି କି? ହ୍ୟାଲୋ। ଆଜ୍ଞା ମୁଁ କହିଲି ଆପଣଙ୍କ ଗାଁ କୋଉଠି?
ଉତ୍ତରା ଉତ୍ତରା ଜାଣିଛନ୍ତି ଉତ୍ତରା?
ଭୁବନେଶ୍ଵର ଭିତରେ?
ହଁ। ଭୁବନେଶ୍ୱରରୁ ପୁରୀ ଗଲା ବେଳେ ଉତ୍ତରା ଛକ ଗୋଟେ ଆସେ ରୁପା ଜଳ କଲେଜ ଯାଣିଛନ୍ତି ସେଇ ପାଖାପାଖି।
ହୁଁ ଆଜି ଆସିଛନ୍ତି?
ହଁ ଆଜି ସକାଳେ ଏଣ୍ଟରସିଟିରେ ଆସିଥିଲ ତ।
ଓହୋ।
ତ ସକାଳୁ ସେଥିପାଇଁ ନେଟୱାର୍କ ବି ନଥିଲା ପ୍ଲସ୍ ଅହ ତା ମଡ ବି କରି ହେଲାନି କିଛି ତାସ କଡ଼ା ବି ଆସିଗଲାଣି। କିଛିଟା ଟାସ୍କ କରିଗଲା ସେ ଯେତିକି ଟ୍ରାନ୍ସକ୍ରିପ୍ଟ ଆସିଥିଲା ସେଗୁଡ଼ା କରୁଥିଲି। ଆଉ କଲ୍ କରିହଉନଥିଲା କି ରେକର୍ଡ ବି କରିହଉନଥିଲା।
ହୁଁ।
ତମର ଆସିଲାଣି ନୂଆ ଟାସ୍କ।
ଅ ନାଇଁ ନାଇଁ ଆସିନି।
ମୋର ଟ୍ୱେଣ୍ଟି ୱାନ୍ ହବ ଏଇନେ କଣ କହିବି?
ଏଟା କମ୍ପ୍ଲିଟ କରୁନାହାନ୍ତି କି?
ନାଇଁ ନାଇଁ ମୋର ଟ୍ୱେଣ୍ଟି ୱାନ୍ ହେଇଛି।
ଆଚ୍ଛା।
ଆଜ୍ଞା।
ଆପଣ କଲ୍ କରୁନାହାନ୍ତି ଯେ ନମ୍ବର
ନାଇଁ ନାଇଁ ମୁଁ ଟିକେ ବିଜି ଥିଲି ତ ଏତିକି ଦିନ ଭିତରେ ମୁଁ ଆଜି ବୋଧେ କାଲି ବୋଧେ ହେଇ କଥା ହେଇଥିଲି ନା କଣ ଆଜି ଆଉ?
କଣ କହିଲେ?
ନାଇଁ ନାଇଁ।
ଆଛା ଆ ଆପଣ ଭୁବନେଶ୍ଵର ଆସିଛନ୍ତି ପୁରୀ ଆସିବେ ବୁଲିକି ଯାଉନାହାନ୍ତି? ମାନେ ପୁରୀ ନୁହଁ ମାନେ ପୁରୀରେ ଯୋଉ ବ୍ରହ୍ମଗିରି ଆପଣ ଜାଣିଥିବେ? ସେଠି ଅଲାରନାଥ ମନ୍ଦିର ଅଛି ସେଠି ବୁଲୁନାହାନ୍ତି ଯେତିକି ଦିନ ଜଗନ୍ନାଥ ଜରରେ ପଡନ୍ତି ସେତିକି ଦିନ ତାଙ୍କୁ ସେଇଠି ହିଁ ପୂଜା ହୁଏ। ସେଠି ଯାତ୍ରା ହଉଛି।
ହ୍ୟାଲୋ।
ହ୍ୟାଲୋ ହଁ ହଁ ଆସୁ ଆସୁ।
ଆଜ୍ଞା।
ହୁଁ ସେ ଗୋଟେ ସୁଧ ଘର ଅଛି ତ?
ଓହୋ।
ସେଥିପାଇଁ ଟିକେ କାମରେ ଆସିଛି ତ ଆଉ ଏମିତି ବି ଆମର ମା ଜଣେ ଏକ୍ସପାଡ କରିଛନ୍ତି ଏ ଗୋଟେ ବର୍ଷ ଯାଏଁ ଆମର ମନ୍ଦିର ଯାଆନ୍ତିନି ହେଲା।
କାହିଁକିନା ଗୋଟେ ବର୍ଷ?
ହଁ।
ଓହୋ।
ଯାଇଥିଲ ତ ହଁ ବା ଗରେ ଗୋଟେ ପଟିଥିଲା ସେଆଟ ପଳେଇଥିଲେ
ଆଜ୍ଞା
ସେଠୁ ଏବେ ଜର ଆସିଛି ଏ ସେ ଘରକୁ ବି ପହଞ୍ଚିନି ଗାଁ ରେ ଘରକୁ ପହଞ୍ଚିନି ଆଇ ମନେ କହିଲେ ବା ଗୋଟେ ବଳିଛି ଆସି ପଳେଇବା ହ ଚାଲ ଯିବା। ତ ବଝିକି ସାରିକି ଆମେ ଟିକେ ଗାଡି ଫାଡି ଧୂଆ ଧୂଇ କରୁଛୁ ଗୋଟେ ଜାଗାରେ ଛକରେ। ସେଠୁ ଯିବୁ ଆଉ। ଆଚ୍ଛା ଆପଣ କରୁଛନ୍ତି କଣ? ମାନେ ଏ ଯୋଉ ବିଜଜି ଥିଲେ ମଝିରେ ଥରେ କହିଲେ
ହଁ ହଁ, ଆକ୍ଚୁଲି ମୋ ଏକ୍ସପିରିଏନ୍ସ ପାଇଁ ମୁଁ ହେଲା ସାମସଙ୍ଗରେ ପ୍ରମୋଟର ହିସାବରେ ଜଏନ୍ କରିଛି।
ଆଛା।
ଆଜ୍ଞା।
ହଁ ହୋ ସେ ସେଥିପାଇଁ କହିଲେ ଯ ମ ଆ ହ ହ ଇ କାଲକୁଟର୍ ହ ଆଉ
ସକାଳୁ ଆଜି ବି ସେମ୍ ବିଜି ଥିଲି ମୁଁ ଏବେ ଫ୍ରି ହେଲି।
ମ ଦୋକାନ ବୋହୁତ୍ ଭିଡ଼ ରହୁଛି ନା। ତାପରେ ଏମିତି ରେ ବି ଜର, ରଥ ଯାତ୍ରା ଆସିଲାଣି ଏନା ପ୍ରବଳ ଭିଡ ରହିବ ଦୋକାନ।
ତ ଏବେ ତ ସାମ ସଙ୍ଗ
କଣ କହୁଛନ୍ତି ଆବାଜ ଆସୁନି ଆପଣଙ୍କର?
ମୁଁ କହିଲି ଏବେ ତ ଭଲ ବେପାର ହେଇଥିବ ଖରାପ
ଏ ସାମ ସଙ୍ଗ ନାଇଁ ଭଲ ବେପାର କଣ ସେଇଭଳିଆ ସାମସଙ୍ଗ ଆକ୍ଚୁଆଲି ବୋହୁତ୍ ପୁରୁଣା ମଡେଲ ହେଲାଣି ନା।
ନାଇଁ ନାଇଁ, ଆ ତମେ କଣ ମୋବାଇଲ, ମୋବାଇଲ ଇଏ ରେ ଅଛ କି?
ହଁ ମୋବାଇଲ ମାନେ ସେଲ୍ସ ପ୍ରମୋଟର।
ହଁଁ ମୋବାଇଲ ତ ଅଛି, ଅନ୍ୟ କିଛି ଟିଭି ବିଭି
ନାଇଁ ନାଇଁ ଆସେ ସରିସ୍ ରେ ନାଇଁ ମୋ ମୋବାଇଲରେ ଅଛି।
ଏବେ ତ ମୋବାଇଲ୍ ରେ ମାନେ କେବେ ଚାଲିଛି ଭିବୋ ଏବେ କାଲି ହିଁ ପ୍ରାଇଜ୍ ତାର ଯୋଉଟା ଅଶି ହଜାର ଗୋଟେ ଏସ୍ ଥ୍ରୀ ହଣ୍ଡେଡ ଆସୁଥିଲା। ତାର ପ୍ରାଇଜ୍ ଟା ବଢିକି ଏବେ ସାତ ହଜାର ଟଙ୍କା ସତାଅଶୀ ହେଇଛି। ଭିବୋ ଏଇନା ମାର୍କେଟ୍ ରେ ପୁରା ଏଇ ନା ଡାଉନ୍ ହେଇଯିବ ଟିକେ। ପ୍ରାଇଜ୍ ପାଇଁ। ଏନା ଓପ ଚାଲିବ ଆଉ।
ସାମସଙ୍ଗ ର ପ୍ରମୋଟର ହେଇକି ତମେ ଓପୋ ଆଉ ଭିବୋ ର ପ୍ରମୋସନ କରୁଛ ଆଉ।
ସାମସଙ୍ଗ ମୁଁ ଏଇଟା କଣ ପାଇଁ କହିଲି ସାମସଙ୍ଗ କୁ ଆଜିକାଲି କେହି ବି ମାନେ ଲାଇକ୍ କରୁନାହାନ୍ତି ଯେତିକି ମାର୍କେଟରେ ଭିବୋ ଓପୋ ଚାଲିଛି। ଆପଣ ଲଇକ୍ କରନ୍ତି ସାମସଙ୍ଗ କୁ? ଆଛା ତା ହେଲେ ମାନେ ଫ୍ୟୁଚର୍ ପାଇଁ ଲାଇକ୍ କରନ୍ତି।
ମୁଁ ମୂଳରୁ ହିଁ ମୋବାଇଲ ସାମସଙ୍ଗ ହିଁ ୟୁଜ୍ କରୁଛି। ଏବେ ବି ଯୋଉ ମୋବାଇଲଟା ହ ସେଟା ବି ହ
ଏବେ କୋଉ ମଡେଲ ୟୁଜ୍ କରୁଛନ୍ତି କି ସାମସଙ୍ଗ ର?
ଟୋଣ୍ଟି ଥ୍ରୀ, ଏସ୍ ଟୋଣ୍ଟି ଥ୍ରୀ।
ଏସ୍ ଟ୍ୱଣ୍ଟି ଥ୍ରୀ। ଓହୋ। ଏସ୍ ଟୋଣ୍ଟି ଥ୍ରୀ ଯାଇକି ଏଇନା ଏସ୍ ଟୋଣ୍ଟି ଥ୍ରୀ ଅଲଟ୍ରା ଆସିଲାଣି। ଆପଣ ମତେ ଆର ବର୍ଷ ଏଡିକି ହଁ
ଗଲ ବର୍ଷ
ହଁ ଏବେ ସବୁ ବର୍ଷକୁ ବର୍ଷ ନୂଆ ନୂଆ ଲଞ୍ଚ ହଉଛି ନା।
ଦୁର୍ଗା ପୂଜା କୁ ଦୁର୍ଗା ପୂଜା ନେବାନା।
ହଁ ନାଇଁ ଏବେ ଗୋଟେ ଲଞ୍ଚ ହେଇଛି। ଏ ଟ୍ୱେଣ୍ଟି ସେଭେନ୍ ସାମସଙ୍ଗ ର।
ଆଛା ଏ ଟ୍ୱେଣ୍ଟି ସେଭେନ୍ ଆଗରୁ ଥିଲା ଏ ଟ୍ୱେଣ୍ଟି ସେଭେନ୍ ଟା ମୋର ଥିଲା ବୋଧେ।
ଏ ଟ୍ୱେଣ୍ଟି ସେଭେନ୍ ନଥିଲା ଏ ଟ୍ୱେଣ୍ଟି ସେଭେନ୍ଟା ଏବେ ଲଞ୍ଚ ହେଲା। ଆପଣଙ୍କର ଏ ସେଭେନଟିନ ନହେଲେ ଏ ଜିରୋ ସେଭେନ ଥିବ।
ନା ନା ନା ନା ସେଟା ହଁ ସେମିତି କଣ ଗୋଟେ ଥିଲା। ନ ଏମ ଥାର୍ଟି ୱାନ ତ ମୋର ଆଗ ଥିଲା ତାପରେ ଅ ଗୋଟେ ଏ ହ ହଁ ସେଟା ପମଡଲଥିଲା କେଜାଣି ସେଟା ଘରେ ଅଛି ସେଟା ମନେ ହଉନି। ଏବେ ଗଲା ବର୍ଷ ନେଇଥିଲି ଏସ ଟ୍ବେଣ୍ଟି ଥ୍ରି। ମୁଁ ଯୋଉଟା ୟୁଜ କରେ ମୁଁ ସେଟା ଦେଇଦିଏ ଘରେ।
ଓହୋ
ଦେଖ ସବୁ ଦୁର୍ଗା ପୂଜା ଇ କର
ହଁ ହଁ
ଯାହା ହଉ କାହା ମୁଁହରେ ଗୋଟେ ସାମସଙ୍ଗ ପାଇଁ ଭଲ ଶୁଣିଲି। ନହେଲେ ପ୍ରାୟ ଲୋକ ତ ଆସିକି କୁହନ୍ତି ସାମସଙ୍ଗ ହ୍ୟାଙ୍ଗ ହଉଛି ଆମେ ସାମସଙ୍ଗ ନବୁନି।
ସବା ଭିବୋ ଗୋଟେ ସେଟା
ଓ ଏବେ ମାର୍କେଟରେ ତ ଚାଲିଛି ଭି ସେଭେଣ୍ଟି ଭି ସେଭେଣ୍ଟି ଏଫି।
ହଁ ହଁ ହଁ।
ଅ ନୂଆ ମଡେଲ। ଆଉ ତାର ଏବେ ବାସ ଯୋଉ ଏସ ଥ୍ରି ହଣ୍ଡ୍ରେଡ ଆଲଟ୍ରା ଟା ସେଇଟା ବହୁତ ବଢିଆ ପଡୁଛି ଭିବୋର। ପ୍ରିମିୟମ୍ ସେଟ୍ ଟା। ଭି ସେଭନ୍। ଭି ସେଭେଣ୍ଟି ଏଫି ବି ପ୍ରିମିୟମ କିନ୍ତୁ ୱାଏ ଇଲେଭେନ୍ ଟ୍ବେଣ୍ଟି ୱାନ ଏଗୁଡାକ ଏତେ ଆସିବନି।
ଟ୍ବେଣ୍ଟି ସିକ୍ସ ଅଲଟ୍ରା ଟା କଣ ଅଛି ରେଟ?
ଅ କୋଟାରେ ଏସ୍ ଟ୍ୱଣ୍ଟିି ସିକ୍ସ୍ ଅଲଟ୍ରା?
ହଁ ହଁ
ତାର ଷ୍ଟାର୍ଟିଂ ପ୍ରାଇସ୍ ଆପଣଙ୍କ ପଡି ଯାଉଛି ଲଖେ ଚାଳିଶ ହଜାର।
ତମର କଣ ତାହଲେ ବେଶୀ ଅଛି।
କଣ କହିଲେ?
ମାନେ ସବୁ ସ
ଆପଣଙ୍କର ନେଟୱାର୍କ କଟୁଛି ହ୍ୟାଲୋ।
ହ୍ୟାଲୋ
ଆଜ୍ଞା କୁହନ୍ତୁ?
ନା ନା ବଢେଇକି ନାଇଁ ତ, ଏବେ ଆପଣ ଅନଲାଇନ ବି ସର୍ଚ୍ଚ କରନ୍ତୁ ଷ୍ଟାର୍ଟିଂ ପ୍ରାଇସ୍ ଏଟା ଆପଣଙ୍କୁ ଲକ୍ଷେ ଚାଳିଶି ହିଁ ଆସିବ।
ନା ନା ବହୁତ
ବହୁତ୍ ଅଛି? ତ ଏଥିରେ ଡିସକାଉଣ୍ଟ ରହିବ ନା। କିନ୍ତୁ ଆମର ପ୍ରାଇସ୍ ରେ
ମତେ ରେଟ୍ କୁହନ୍ତୁ କେତେ କେତେ ପଡିଗଲା?
ଲାଷ୍ଟ ଡିସ୍କକାଉଣ୍ଟ ନାହିଁକି?
ହଁ।
ଅ ଡିସ୍କାଉଣ୍ଟ ହେଇକି ଟିକେ କହୁଚି।
ଆମ ପ୍ରାଇଜିଙ୍ଗ୍ ଲିଷ୍ଟ ଟା ଦେଖି ମୁଁ ଜଣାଉଚି।
ହଉ ମୁଁ ଘରୁକୁ ଯାଏ।
ଲକ୍ଷେ ପଇଁତିରିଶ୍ ଆସିବ।
ଏକ୍ ବାଇଶିି ରେ ନେବେ। ଏକ୍ ବାଇଶିି ରେ ନେବେ।
ବୁଝିହେଲାନି।
ଏକ୍ ବାଇଶ୍ ରେ ମତେ ମିଳୁଚି। ଆପଣ ନେବେ କି ତେର ହଜାର ଏକ୍ଟ୍ରା ଆପଣଙ୍କୁ ମାନେ ପ୍ରଫିଟ୍ ହବ। ଆଚ୍ଛା ମୁଁ କଲ୍ କରୁଚି ଆଁ ଟିକେ।
ଆଜ୍ଞା ଆଜ୍ଞା।